ଲଉ।
ହ୍ୟାଲୋ ସାର୍ ନମସ୍କାର ଜୟ ଜଗନ୍ନାଥ।
ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ଆଜ୍ଞା କଣ କରୁଚନ୍ତି?
ଏଇଠି ବୁଲୁଚି ବର୍ଷା ହଉଚି ଆଉ। ଆପଣଙ୍କ ସାଡେ ବର୍ଷା ହଉଚି?
ଆଜ୍ଞା।
ଆଜ୍ଞା ଭଳିଆଡେ ବର୍ଷା ହଉଛୀ, ଛାଡିଥିଲା ଟିକେ ଏବେ ଚେଞ ହଉଚି ବର୍ଷା।
ଆଜ୍ଞା ଆମର ଏଇଠି ତ ସକାଳୁ ପୁରା ଲାଗି ରହିଚି, ବର୍ଷା ଛାଡୁନି ଆଉ।
ଆମର ଏଇ ବି ହଉଥିଲା ସକାଳୁ ରାତିରୁ ହଉଚି ଛାଡିଥିଲା ଟିକେ ଏବେ ପୁଣି ହଉଚି। ଆଉ ଆପଣ ଘରଟା କୋଉଠି?
ନା ଆଜ୍ଞା।
ଆପଣଙ୍କା ଘରଟା କଉଠି?
ବୀର କ୍ଷେତ୍ର।
ହାଲୋ।
ବିରଜା କ୍ଷେତ୍ର, ବିରଜା କ୍ଷେତ୍ର ଆପଣଙ୍କର?
ଆଜ୍ଞା, ଆଜ୍ଞା, ଆମ ଘରଟା ଛତିଶ
ଆଜ୍ଞା?
ଓ ହ ଛତିଆ, ଛାତିଆ। ଆଉ କଣ ଇଏ କଣ ପଢାପଢି ଚାଲି ଚି ନା?
ନାଇଁ ଏବେ ପିଜି ସରିଲା ବିଏଡ କରିବି ଆଉ ଆପଣଙ୍କର?
ଏ ପ୍ଲସ ଟୁ ପଢ଼ିବା ପାଇଁ ଡିପ୍ଲୋମା କମ୍ପୁଟର ସାଇନ୍ସ ମୋର ଫାଇନାଲ ଇଅର ଅଛି। ଫୋର୍ ସେମୀ ଷ୍ଟାର୍ ଗଲାଣି। ଫିପତ ହବ। ଆଜ୍ଞା ଆଉ ଆପଣଙ୍କ ଘରେ ସବୁ କିଏ କିଏ
ଆମ ଘରେ ଆମର ବଡ ପରିବାର। ବାପା ମା ମୁଁ ମୋର ଜଣେ ଭାଇ ହଉ ବଡବାପା ବଡବୋଉ ଜେଜେମା। ପିସିଙ୍କ ଗୋଟେ ପୁଅ ଏଠି ରହିକି ପାଠ ପଡୁଚି ଅଷ୍ଟମ କ୍ଲାସ ପଢୁଚି ଏତିକି ଆଉ।
ମୋର ମୁଁ ବାପା ବୋଉ ଆଉ ଦାଦା ଖୁଡି ମା ଆଉ ବାବା ଙ୍କର ଗୋଟେ ପୁଅଟେ ଆଉ।
ଆଜ୍ଞା। ଆଜ୍ଞା। ଯା ହଉ ଆପଣ ବଡ? ଚାଷ କରନ୍ତ
ଆଜ୍ଞା ହଉ।
ଆପଣଙ୍କ ଆଡେ ଚାଷ ହୁଏ ନା?
ହ ଆମର କରନ୍ତି ବଡବାପା ହାରିକା କରନ୍ତି ଆଉ। ବାପା କରନ୍ତିନି ବା ବଡବାପା ସାଥିରେ ଧାନ ଆଉ ଏ ମୁଗ ଫୁଗ ଏଇଗୁରା ସବୁ ଲଗାନ୍ତି।
ଆଚ୍ଛା।
ଆଉ ଆପଣଂକ ଦେହ ଭଲ ଅଛି? ହଁ ପନିପରିବା ଚାସ ବି ହୁଏ।
ଆଜ୍ଞା ଭଲ ଅଛି। ଆପଣଙ୍କ? କଣ ପନିପରିବା ଲଗାନ୍ତି?
ପନିପରିବା ଏଇ ଏଇ ସବୁ ଲଗାନ୍ତି ଆଉ। ଫୁଲ କୋବି ଆଉ ଭେଣ୍ଡି ଫେଣ୍ଡି ଏଇ ସବୁ ଲଗାନ୍ତି। ଭେଣ୍ଡି କୋବିି ଏସବୁ ଜିନିଷ ଲଗାନ୍ତି।
ଆଚ୍ଛା।
ଆଜ୍ଞା।
ଆପଣଙ୍କ ଘର ଟା ଛତିଆ ତ ଛତିଆ ଠାକୁରଙ୍କ ପାଖରୁ କେତେ ବାଟ?
ଏଇ ଅଳ୍ପ ବାଟ ଆଉ। ଗୋଟେ କିଲୋମିଟର ପାଖାପାଖି ହେବ।
ଆଉ ବହୁତ ପାଖ ଆଉ। ଭଲ।
ଆପଣଙ୍କର
ଆପଣ କୁଆଡେ ବୁଲାବୁଲି, ପୁରୀ
ରଥଯାତ୍ରା ଦେଖିବା ହବ ଯଦି ଯିବୁ ଆଉ। ଦେଖିଲି ଏବେ ରଥଯାତ୍ରା ଯଦି ହବ ଯିବ
ଆଜ୍ଞା।
ଆପଣ କରିବେ ନା ନହିଁ।
ନାଇଁ ଯାଇହବନି ଜଣେ ଶ ହେବେ ତାଙ୍କର ଦେହାନ୍ତ ହେଇଯାଇଥିଲା ଏଇ ଡିସେମ୍ବର ତ ଯାଇ ହବନି। ଆଉ ଆପଣ କୁଆଡେ କୁଆଡେ ସବୁ ବୁଲିଛନ୍ତି ଓଡିଶାରେ ଯେତିକ ମାନେ ତୀର୍ଥ ସ୍ଥାନ ସବୁ ଜାଗା ଯାଇଛି।
ମୁଇ ତ ଟ୍ରା ଯ
ଆପଣ କଣ କରାଯାଇଥିବ ସବୁକୁ।
ଆଉ ଆପଣ ସେଛନ୍ତି ଛତିଆ ଛତିଆ ବଟଙ୍କ କିଛି ଜଣିଛନ୍ତି ଯଦି କହୁନାହାନ୍ତି।
ଆମର ପାଖାପାଖି ଘର ପାଖାପାଖି।
ଆଜ୍ଞା ଆଜ୍ଞା। ଦ୍ଵିତୀୟ ପୁରୀ ବୋଲି କୁହନ୍ତୁ। ଆଜ୍ଞା।
ଆଜ୍ଞା। ହଜରେ କ ବୁଲାପୁଲି କରିବା ଯାଇଥିଲେ ନା ଘରେଇଥିଲେ।
ନାଇଁ ରଜରେ ଆମର ଫିଷ୍ଟ ହେଇଥିଲା ସବୁ ହ ଆମ ସ୍କୁଲ ଛୁଆ ସବୁ ମିଶିକି ଫିଷ୍ଟ କରିଥିଲୁ। ତାପରେ ରଜରେ ଆମର ମାମୁଁ ଘରୁ ହୋଇଥାଇ ଠାକୁରଙ୍କର ବାହାଘର ରହୁଥିଲେ ବିବାହ ହଉଥିଲେ। ଯାଇଥିଲି।
ଆଉ ଜାଣିଛନ୍ତି? ରୁକ୍ମଣୀ ଆଉ ମାଧବଙ୍କ ବିବାହ ବିଷୟରେ।
ହଁମ ତ ଜାଣିନି ସେଇ ବିଷୟରେ ଆପଣ ଯଦି କହିବେ ଚାହୁଛନ୍ତି।
ନା ଟୋଟଲ ଶଣି ନାହାନ୍ତି। ଯେମିତି ଆମର ଶୀତଳ ସଷ୍ଟିରେ ଆ ଶିବ ପାର୍ବତୀଙ୍କର ବିବାହ ହୁ ସେମିତି ଅ ସିଏ ଯୋଉ ମାଧବ ଆଉ ରୁକ୍ମଣୀଙ୍କର ହିଁ ବିବାହ ହୁଏ।
ଓହୋ।
ସେଠି ହୁଏନ ହୁଏ ନ କି ଯେହେତୁ ଜଗନ୍ନାଥଚର ମାନେ ହଉଥିବ।
ହଉ ସ ଜାଣିନିନ ସେ ଏ ମତେ ନାଇଁ ହୁଏ ନା କା
ଆଜ୍ଞା। ହ ନା ହୁଏ ମାମୁଁ ଘର କରନ୍ତି ପୁରା ଯେମିତି ମଣିଷ ମାନଙ୍କର ବାହାଘର ହୁଏ ସେମିତି ହୁଏ। ମଙ୍ଗନ ହୁଏ। ହୁଏ। ପାଣି ତୋଳା ବି ହୁଏ ରାଇମଗୂଳ ବି ହୁଏ ହଳଦୀ ବି ମାନେ
ଆଜ୍ଞା।
ଯୋଉ ହଳଦୀ ପାଣି ଯେମିତି ସେଟା ବି କରାଯାଏ ହାତ ଗଣ୍ଠି ବି ପଡେ। କିଏ?
ଆ ହୁ ଆପଣ ସେଥି ଆଉ
ଆଜ୍ଞା ସେମତି
ମାମୁଁ ଘର ହୁଅନ୍ତି କିମ୍ବା
ସେ ଯିବା ପାଇଁ ଭଲ ଲାଗେ।
ଆଜ୍ଞା।
ମାନେ ଭଲ ଜାଗା କୋଉଠି ଅଛି ସେଠି ଆପଣଙ୍କ ସେଠି ବୁଲାବୁଲି କରିବା ପାଇଁ ଯିବା ପାଇଁ।
ଯାଜପୁରରେ।
ଆଜ୍ଞା।
ହଁ ଯାଜପୁରରେ ବହୁତ ଜାଗା ଅଛି ଆପଣଙ୍କ ସେଇପଟ ସାଇଡତ ମହାବିନାୟକ ଅଛି। ଆଉ ହଁ ଉଳାଶୁଣି ରତ୍ନଗିରି ଅଛି ଆଉ
ମୁ ଯାଇଛି ଲବଣଗିରି, ଉଦୟଗିରି, ରତ୍ନଗିରି ଏଇରା ସବୁ ଯାଇଛି। ନେମାଳ ପ୍ରାୟ ଜାଗା ମୁଁ
ଆଜ୍ଞା ସନସେଟ ଦେଖି ଦେଖିବା ପାଇଁ ଜାରକା ପାହାଡ ସେଟା ଗୋଟେ ବଢିଆ ଜାଗାଟା ତ ଯାହାର ପାହାଡ ଫାହାଡ ପସନ୍ଦ। ସେ ସେଟାକୁ ଯାଇପାରିବ ଅଶୋକଝରବି ଯାଇପାରିବେ। ଆଉ କଣ ଆପଣ ଯାଇପାରିବେ ମଧୁପୁର, ମଧୁପୁର ଗଡ ଯୋଉ ଅ ରାଜାଙ୍କର ଯୋଉ ମୁଁ ଘର ବିରଜା ମାଙ୍କ ମନ୍ଦିର ବି ଆସ ପାରିବେ ଦଶଶିନାହିଟି ଯାଇପାରିବେ ଶିବ ଯୋଉ ବଡ ସେଠିକି ବି ଆପଣ ଯାଇପାରିବେ ବହୁତ ଜାଗା ଅଛି ବ୍ୟାସ ସ ସରବର ଭଲ କରିଦେଇଛନ୍ତି ସେଟାକୁ ବି ଯାଇପାରିବେ କୁସୁମ ଯାଇପାରିବେ ଆଉ ଗୋଟେ ସନ୍ସୀ ମାଙ୍କ ମନ୍ଦିର ଅଛି ଆଉ ବିଞ୍ଜାରପୁରରେ ସେ ଆପଣ ଯାଇପାରିବେ ବହୁତ ଜାଗା ଅଛି।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଜ୍ଞା। ଆଜ୍ଞା।
ଆପଣ ଯାଇଛନ୍ତି କେବେ ବୁଲିବାକୁ
ମୁଁ ତ ଯାଇଛିି ବୁଲିବି କେତେ ଯାଗା?
ଯାଇଛନ୍ତି ସନ୍ତୋଷୀ ମାଙ୍କ ମନ୍ଦିର ଯାଇଛ?
ନାଇଁ ସନ୍ତୋଷୀ ମାଆଙ୍କ ମନ୍ଦିର ଯାଇନି।
ହଁ, ସେଇଟା ବଢିଆ ହେଇଛି ସେ ମନ୍ଦିରଟା ବି ଭଲ ହେଇଛି। ସବୁ ପ୍ରି, ପ୍ରି ୱେଡିଙ୍ଗ ସବୁ ସୁଟିଂ ହୁଏ ବାହାଘର ବାହାଘର ଆଉ ବରିର ସାଇବାବାଙ୍କ ମନ୍ଦିରଟା ବି ଭଲ ହେଇଛି ସେଠି ବି ସବୁ
ହୁଁ, ସାଇବାବା ମନ୍ଦିର ମୁଁ ଯାଇଛି। ବରୀ ସାଇବାବା ମନ୍ଦିର ଖାଲି ଯାଇଛି
ସେଇପଟେ ଏକାଥରେ ଦେଖିଦେଇକି ଆସିଥିବେ ଆଉ
ହଁ।
ହୁଁ। ଆଉ ଆମ ଯାଜପୁର ରୋଡ ପଟେ କଟୁନି ବୁଲିବାକୁ ଭଲ ସେ ଜାଗାଟା ବି ବହୁତ ବଢିଆ ଟ୍ରେନ ଯାଉଥିବ ସେ ସେ ଦୃଶ୍ୟଟା ବହୁତ ବଢିଆ ପୁରା ଲାଗିବ ମୁଭିର ସିନ୍ ଭଳିଆ ଲାଗିବ।
ହାଲୋ। ଆଜ୍ଞା ଭଲ ଯାଗା ତ ସବୁ ଅଛି ଆପଣଙ୍କ ସିଆଡେ ଆଉ
ଆଜ୍ଞା।
କଣ କହିଲେ?
ମୁଁ କହିଲି ଆପଣ ଓଡିଶା ବାହାରକୁ କେବେ ଯାଇଛନ୍ତି ବୁଲାବୁଲି
ନାଇ ଓଡ଼ିଶା ବାହାରକୁ କେବେ ଯାଇନି। ଆପଣ ଯାଇଛନ୍ତି?
ହଁ, ଆମେ ଯାଇଥିଲୁ ନାସିକ ଯାଇଥିଲୁ ମୁମ୍ବାଇ। ଯାଇଥିଲୁ ସାଇ ବାବାଙ୍କ ମନ୍ଦିର ଯାଇଥିଲୁ। ଯାଇଥିଲୁ ସେଠି ବୁଲିକି ଆସିଥିଲୁ। ଆଠ ଦିନ
ଯାଇଥିଲୁ
ଯାହା ହେଉ। ମୁଁ ଯାଇନି କୁଆଡ଼େ ବାହାରକୁ ଯାଏନି ବେଶୀ ଟ ପ୍ରାୟ ଟାଇମ୍ ଘରେ ଛାଡ଼ନ୍ତିନି ଆଉ।
ଆଉ ଆପଣଙ୍କ ଆଡେ ବ ବର୍ଷା ହଉଛି ତ?
ବର୍ଷା ପ୍ରବଳ ସକାଳୁ ରାତିରୁ ହଉଛି ବର୍ଷା ଛାଡିବାର ନାହିଁ।
ତାର ପୁରା ଜୋରେ ହଉଛି।
ହଁ ମାନେ ବର୍ଷା ଅଛି ସାତ ତାରିଖ ଯାଏଁ ବର୍ଷା। ହୁଁ ସାତ ତାରିଖ ଯାଏ ବର୍ଷା ଅଛି ଏବେ ହବ ବର୍ଷା ଆଉ।
ହଁ।
ବର୍ଷା ବହୁତ ହୋଉଚ ଏ ବର୍ଷ। ଏବେ ଠାକୁର ଅଣସର ଘରେ ଅଛନ୍ତି ଏତେ ବର୍ଷା ହବା କଥା ନୁହ। କିନ୍ତୁ ବହୁତ ହଉଛି ବର୍ଷା।
ହଁ।
ବନ୍ଦନା ରହ ରହ ଟିକେ। ହୋଉ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆ ରହୁଛି ଧନ୍ୟବାଦ ଜୟ ଜଗନ୍ନାଥ।